ହଁ ହୋଉ।
ହଁ କେମିତି ଅଛନ୍ତି ଆପଣ?
ଭଲରେ ଅଛି କଣ କରୁଛନ୍ତି।
ଅ ମୁଁ ଏବେ ଖାଇସାରିକି ଆସିଲି ଆପଣ କଣ ଖାଇଲେ?
ହଁ ରୁଟି ଅଣ୍ଡାତଡକା ସନ୍ତୁଳା ଆଉ ଆପଣ କଣ ଖାଇଲେ?
ଅ ମୁଁ ରୁଟି ସହିତ ତରକାରୀ। ଚଣା ତରକାରୀ ଆଉ କ୍ଷୀର।
ଆଚ୍ଛା ବଢିଆ ଖାଦ୍ୟ ଖାଇସାରିଛ।
ହୁଁ ହୁଁ ଆଉ ଆପଣ କଣ? ଆଉ ବୁଲାବୁଲି କରିବା ପାଇଁ କଣ ସବୁ ଜାଗା ଭଲ ଲାଗେ?
ହଁ ବୁଲିବାକୁ ତ ଯାଇଥିଲି। ହୁଁ ଆ ମହାରାଷ୍ଟ୍ର ଯାଇଥିଲି ବୁଲିିବାଲିିକି ଆସିଥିଲି। ଆଉ ଆନ୍ଧ୍ରପ୍ରଦେଶ ଯାଇଥିଲି, ଆଉ ମତେଟିକେ ନେଚର ଯୋଉଠି ଥିବ କୁଆ ହେଲା ଆଉ ଉଟି ହେଲା ଆଉ ଲଦାଖ ହେଲା ଲି ହେଲା ଏସବୁ ଟି କେ ବହୁତ ଭଲଲାଗେ। ଆଉ ସ୍ପିଟିଭିଲା ହେଲା ମତେ ବହୁତ ଭଲ ଲାଗେ, ଆଣ୍ଡାମାନନିକୋବର ହେଲା
ହୁଁ ହୁଁ ହୁଁ ହୁଁ।
ଆଉ ଆପଣକୁ?
ହଁ ମତେ ସେମିତି ବହୁତ କିଛି ଭଲଲାଗେ, ଯେହେତୁ ମୋର ରାଜ୍ୟ ଓଡିଶା। ଆ ଓଡିଶାରେ ସବୁ ତକ ଜାଗା ମୁଁ ବୁଲିବା କୁ ବହୁତ ପସନ୍ଦ କରେ। ଆ ଯେମିତିକିି ଓଡିଶାର ମାନେ ମୁଁ ଟିକେ ଧାର୍ମିକ ଏଗରୁ ଟିକେ ଲୋକ ତ ମତେ ମତେ ସେ ମନ୍ଦିର ଯିବା ପାଇଁ ବେଶି ଭଲ ଲାଗେ, ଆଉ ଯେହେତୁ ଆମର ଅଛି ପୁରୀ ଜଗନ୍ନାଥ ମନ୍ଦିର ଚାରିଧାମ ଭିତରୁ ଗୋଟିଏ ଧାମ। ଅ ସେଇବା ପୁରୀ ମନ୍ଦିରକୁ ଯାଇକିନା ଦର୍ଶନ କରି ଭଗବାନଙ୍କୁ ଦର୍ଶନ କରିବା ପାଇଁ ମତେ ବହୁତ ଭଲଲାଗେ ଜଗନ୍ନାଥ ଠାକୁରଙ୍କୁ ଆଉ ଦର୍ଶନ ଟା ଯେତେବେଳେ ହେଇଯାଏନା ତ ବହୁତ ଭଲ ଲାଗିଥାଏ, ଆଉ ମନପବିତ୍ର ଆତ୍ମାପବିତ୍ର ମନ ବହୁତ ଖୁସି ଲାଗିଥାଏ। ଆଉ ବହୁତ ଖୁସି ଲାଗିଥାଏ, ଦର୍ଶନ କରିସାରିଲା ପରେ ଠାକୁରଙ୍କୁ ତାପରେ ପାଖରେ ଅଛି ଯେହେତୁ ସମୁଦ୍ର କୂଳ ସେଠି ଯାଇକି ସାଙ୍ଗମାନଙ୍କ ସହିତ ଗାଧା ଗାଧି କରି ବୁଲାବୁଲି କରିବା ଫଟୋ ଉଠେଇବା ବୋହୁତ ବହୁତ ଏନଜୟ ଅ ଏଞ୍ଜୟ କରିକି ଆସୁ ଯେତେବି ଆମେ ପୁରୀ ଧାମ ଯାଉ ତ ବହୁତ ଭାବରେ ଭଲ ଭାବରେ ଏଞ୍ଜୟ କରିକି ଆସିଥାଉ।
ଆଛା। ଆଉ କୁଆଡେ କ ଖେଳାଖେଳି କଣ ଭଲଲାଗେ କଣ ଖେଳାଖେଳି କରିବା ପାଇଁ କଣ ଭଲଲାଗେ?
ହଁ ଯେମିତି କିି ଅପରାହ୍ନ ଟାଇମରେ ଖେଳା ଖେଳ ମତେ ବହୁତ ଭଲ ଲାଗେ। ଅ ପ୍ରାୟତଃ ପ୍ରତ୍ୟେକ ଦିନ ଆ ଆମ ପଡିଆରେ ଖେଳ ହୁଏ କ୍ରିକେଟ ଖେଳ। ଅ କ୍ରିକେଟ ଖେଳିବା ମତେ ବହୁତ ଭଲ ଲାଗେ, ଦେଖିବା ପାଇଁ ମଧ୍ୟ ବହୁତ ଭଲ ଲାଗେ, ମୁଁ କୌଣସି ମ୍ୟାଚ ମିସ୍ କରେନି ଦେଖା ଦେଖି କରିବା ପାଇଁ ଏବଂ ଖେଳିବା ପାଇଁ ପ୍ରତିଦିନ ଯୋଉଟା କି ଆମର ଅପରାହ୍ନ ଖେଳ ହୁଏ, ପଡି ପଡିଆରେ ଗାଁ ପଡିଆରେ ସାଙ୍ଗ ମାନଙ୍କ ସହିତ। ସେଟା ଖେଳା ଖେଳି ହୁଏ ବହୁତ ବଢିଆ ଲାଗେ ଆଉ ବଡି ବି ଫିଟ ରୁହେ କିଛି ଶାରୀରିକ ପରିଶ୍ରମ ହୁଏ। ଆଉ କ୍ରିକେଟ ଖେଳିବା ପାଇଁ ବହୁତ ଭଲ ଲାଗେ ଆଉ ତମକୁ ସେମିତି ଖେଳ ଭିତରେ କୋଉଟା ଭଲ ଲାଗେ?
ଟୋଲ ବ୍ଲାଗେ କିକ୍ରେଟ ଭଲି
ଆଚ୍ଛା
ଚେସ୍ ଟିକେ ଖେଳେ ହଁ ଗାଁରେ ଚେସ୍ ଖେଳେ ଲୁଡୁ, କ୍ୟାରମ ଏସବୁ ଅ ଟିକେ ଖେଳେ ଆଉ। ମତେ ବେଶୀ ଟିକେ ଚେଷ୍ ଟିକେ ଭଲ ଲାଗେ କିନ୍ତୁ ଚେସ୍ ମୁଁ ତ ଏତେ ଭଲ ଖେଳେନି କିନ୍ତୁ ମତେ ଭଲ ଲାଗେ। କ୍ୟାରମ୍ ବି ଭଲ ଲାଗେ
ଆଚ୍ଛା ଆଛା ବହୁତ ଭଲ କଥା। ହଁ ଲୁଡୁ ଖେଳେ।
ଆଉ ଲୁଡୁ ରେ କେତେ ଟିକିଆ ଘର ମାନେ କୋଉଟା ଅଧିକା କଲର ନିଅନ୍ତି?
ଅ କଲର ତ ସେମିତି କିଛି ଆ ନଥାଏ କି ଗୋଟେ ଫେଭରେଟ୍ କରିକି ନବା ଯୋଉଟା ବି ମିଳିଯାଏ ମୁଁ ସେଇଟାକୁ ହିଁ ନେଇଯାଏ। କିଛି ସେମତି ଫେଭରେଟ ବାଛେ ନେଇ କି ମୁଁ ଏଇ କଲର ଟା ନେବି ଯିଦି କରେନି ସେମିତି କିଛି।
ଛକି ଶୂନ ଖେଳିଚନ୍ତି?
ନିହାତି ଖେଳିଚି ବୁ ଛୋଟ ବେଳ ସେଇଟା ଖେଳର ଗୋଟେ ଥାଏ।
ଆଛା ଆଉ ବିନ୍ଦୁ ବିନ୍ଦୁ ଖେଳିଚନ୍ତି?
ଖେଳେ ସେଟା ବିି।
ଆଉ ବିଙ୍ଗୋ ଖେଳିଚନ୍ତି ବିଙ୍ଗୋ?
ଅ ବିଙ୍ଗୋ ବୋଲି କିଛି ତ ମନେ ପଡୁନାହିଁ। ଅ ପ୍ରାୟତଃ ସେଇ ଜି ଛୋଟ ବେଳର ବ ଖେଳ ଏଇଟା ହେଇଥିବ।
ଆଛା ଆଉ ଗିଲି ଦଣ୍ଡା ଖେଳିଛନ୍ତି?
ଆ ସେମିତି ତ କେତେ କେ ଖେଳ ସବୁ ଅଛି
ଛୁଆ ବେଳ ଖେଳ ଗୁଡା ସବୁ ଟିକେ ମନ ଟିକେ ପକେଇବା ପାଇଁ ଇଚ୍ଛା ହଉଚି। ବିଶ ଅମୃତ କରରେଣ୍ଟ ଚାର୍ଜ
ହଁ ବିଶ ଅମୃତ ଯୋଉଟା କହିଲେ ସେଇଟା ହୁଁ ସେଇଟା ଖେଳ ଚାଲ ସିକିଚି ଜାଣିଚି ମନେ ଅଛି ଖେଳ ବେଳ ଖେଳୁଥିଲୁ ବି ଏବେ ବି ଛୁଆ ସବୁ ଖେଳୁଛନ୍ତି ଆମ ଗାଁ ପଡ଼ିଆରେ।
ଆଚ୍ଛା ବାସ୍କେଟବଲ କେମତି ଖେଳାଯାଏ?
ଅହୋ ବାସ୍କେଟବଲ ବି ମାନେ ବହୁତ ସାରା ଅ ପିଲା ଖେଳନ୍ତି ସେଟା ବହୁତ ବହୁତ ମଜାଦାର ଖେଳ। ଯେମିତି କିି ହଉଛି ତମେ ଆମର ଛୋଟ ଛୋଟ ଅ ଖପରା ଯୋଉଟା କହନ୍ତି। ଯୋଉଟା କୌଣସି ମାନେ ମାଟିରେ ତିଆରି ଯୋଉଟା ଖପରା କୁହନ୍ତି ହାଣ୍ଡି ଫାଣ୍ଡି ଭାଙ୍ଗି ଗଲେ। ହୁଁ ହୁଁ ସେଇଟା ବି ହଁ ସେଇଟା ବି। ସେଇଟା ବି ସେଇଟା ବି କରନ୍ତି ଆଉ ଜଣେ ଥ୍ରୋ କରେ। ଆଉ ଅପୋଜିଟ ଟିମ ତାକୁ ଫିଲ୍ଡିଂ କରିଥାଏ। ତାପରେ ସେ ଯୋଉ ଭାଙ୍ଗି ଯାଏ ଯୋଉ ସବୁ ଯୋଉ ଥାକ ହେଇକି ଥାଏ। ସଢେଇ ହଉ ବା ଖପରା ହଉ। ସେଇଟା ଭାଙ୍ଗି ଯାଇଥିଲା ପରେ ଯିଏ ଥ୍ରୋ କରିଥିବ ଭାଙ୍ଗିଥିବ ସିଏ ଆସିକି ତାକୁ ସଜେଇ ଦେବ। ବହୁର ଭଲ ଲାଗେ ସେଇ ଖେଳ।
ହୁଁ ତା ଭିତରେ ତାକୁ ସେଖା ଶିଖି ଏ ଖେଳ ହୁଏ। ସେଖା ଶିଖିରେ ତାକୁ ବାଜିଗଲା ସେ ଲୁଜର। ଆଉ ଯଦି ନ ବାଜିଲା ବାସ୍କେଟ କରିଦେଲା ବାସ୍କେଟ।
ବାସ୍କେଟ ବଲ ହୋଇଯାଏ ହୁଁ ହୁଁ ବିଲକୁଲ।
ଆଉ କଣ ଆଉ ବାଇକ୍ ଫାଇକ୍ ଚଲାନ୍ତି?
ଆ ନିହାତିି ବାଇକ ଚଲାଏ। ହୁଁ ହୁଁ ବାଇକ ଯେମିତି କିି ଛୋଟବେଳେ। ସମସ୍ତ ପୁଅ ମାନଙ୍କର ତ ଗୋଟେ ମାନେ ୱାନ ଅଫ ଦା ଡ୍ରିମ ଥାଏ କି- କିଛି ଗୋଟେ ବାଇକ୍ କିଣିବା ପୁଣି ତା ଚଲେଇବା। ଆଉ ଛୋଟବେଟ ସେନ ମୋର ବି ଗୋଟେ ବାଇକ୍ ମାନେ। ଗୋଟେ ଇଛା ଥିଲା ଗୋଟେ ବାଇକ୍ ଚଲେଇବା ପାଇଁ କି ଛୋ ବାଇକ୍ ଭିତରୁ ଛୋ - ସବୁଠାରୁ ମାନେ ଭଲ ସବୁଠାରୁ ପ୍ରସନ୍ଦ ଥାଏ କି ଗୋଟେ ବୁଲେଟ। ଗୋଟେ ଚଲେଇବା ପାଇଁ ସବୁ ପୁଅ ପିଲାଙ୍କ ଗୋଟେ ଇଛା ଥାଏ ବୁଲେଟ ଗୋଟେ ଚଲେଇବା ପାଇଁ। ଛୋଟବେଳ ବି ମୋର ଗୋଟେ ଥିଲା ଆଶା କି? ବୁଲେଟ ଚଲେଇବା ପାଇଁ କି ବଡ ହେଲେ ଗୋଟେ ବୁଲେଟ କିଣିବି ବୁଲେଟ କିଣିଲା ପରେ ଚଲେଇି ସେଟାକୁ ତ ଗୋଟେ ସେମିତି ଆଶା ଥାଏ ଏବଂ ସେଇଟା ବି ବହୁତ ମାନେ ଭଲ ଲାଗେ, ଚଲେଇବା ପାଇଁ ଆଉ ବହୁତ ପିଲାଙ୍କର ବି ସେଇଟା ପସନ୍ଦ ଆ ତମକୁ କୋଉ ବାଇକ ଭଲ ଲାଗେ।
ମତେ ଟିକେ କୁଜର ଟାଇପ ର ବାଇ ଭଲ ଲାଗେ କାହିଁକିନା ମତୋ ରାଇଡି ବାଇ ବହୁତ ପ ଦୂର ବାଟ ଯିବା ପାଇଁ ଯେମତି ଗୋଟେ କହି ହେଲେ। ପଦ୍ଧତିରେ ଗୋଟେ କହିଲେ ବୁଲେଟ ମୁଁ ବି ସେ ପଦ୍ଧତିରେ ବୁଲେଟ ର ମେଟିର ଆଉ ହିମାଳୟନ। ଆଉ ବହୁତ ସାରା ଜିନିଷ ଏମିତି ଟାଇପ ର ଅଛି ଏସ୍ଡି ର ଅଛି। ଯବାର ଅଛି। ଆଉ ଆଭେଜର ଅଛି, ଆଭେନଜର ଆଉ ଆରଭେନଚର, ଆଉ ଏଇ ଟାଇପ ର ଗାଡି ଗୁଡା ମତେ ଟିକେ ଭଲ ଲାଗେ କ୍ରୁଜରମ ସେ ଭଲ ଲାଗେ ଟିକେ।
ଆଚ୍ଛା ଆଚ୍ଛା ଆଚ୍ଛା ଆଛା ଠିକ ଅଛି ଭଲ କଥା ଆଉ। ଆପଣଙ୍କୁ କଣ ସେମିତି ରୋଷେଇ କରିବା ପାଇଁ କଣ ସବୁ ଭଲ ଲାଗେ।
ମତେ ଟିକେ ନବେଜ ରାନ୍ଧିବା ପାଇଁ ବ ଆଉ ନବେଜ ରେ ଆଉ ଚିକେନ ଦେଶୀ ଚିକେନ ମତେ ବହୁତ ଭଲ ଲାଗେ।
ଆଚ୍ଛା ଆଛା। ବହୁତ ଭଲ କଥା ତ କେବେ ବି ନିଜେ ସବୁ କିଛି ତିଆରି କରିଛନ୍ତି, ଏବଂ ଦେଇଛନ୍ତି ସମସ୍ତଙ୍କ
ହଁ ମୁଁ ଚାଳିଶ ଜଣଙ୍କୁ ରୋଷେଇ କରିକି ଦେଇଛି। ଆଉ ମୁଁ ପୋଟଳ କୁର୍ମା କରିଛି ଆଉ।
ହଁ।
ମାଛ ଅ ଚିକେନ ଚିଙ୍କୁୁଡି ରାନ୍ଧିଛି ଆଉ- ଓ ପୁଣି ଚିଲି କୋବି କରିଛି।
ହ ହୋ।
ବହୁତ ଟାଇପ ର ପାପଡ ଫାପଡ ଛାଣା ଛାଣି କରିକି ସବୁ କରିକି ଦେଇଛି ଡାଲି ଫାଲି ଆଉ। ଆଉ ପନିର ପୁସ୍ତକ। ଏମିତି ସବୁ କରିକି ଦେଇଛି।
ତାହେଲେ ବହୁତ ସାରା ଖାଇବା ବନେଇ ଶିଖିଛନ୍ତି, ନିଜେ ତିଆରି କରି ଶିଖିଛନ୍ତି।
ହଁ ହଁ ବହୁତ ବନେ ଶିଖିଚି।
ଆଚ୍ଛା ଆଚ୍ଛା ବହୁତ ବହୁତ ଭଲ କଥା ରୋଷେଇ କରିବାଟା କି ବହୁତ ଭଲ କଥା କି? ହଁ! ମୁଁ ମୁଁ ଏ-ବି ସେମତି କିଛି ବେଶୀ କିଛି ଶିଖି ନାହିଁ। ସେମିତି ସାଧା ପରେ ବି ଯାହା ବି କହିଦେବେ, ମୁଁ ଭାତ, ଡାଲି, ଭଜା, ତର କାରୀ, ଡାଲମା କି ଅନ୍ୟ କୌଣସି ତରକାରୀ ହଉ କିଛି ଆଇ ଟମ୍ କୋବି ତରକାରୀ ହଉ ପୋଟଳ ହଉ କି ଅନ୍ୟ କୌଣସି ସାଧା ତରକାରୀ ହଉ ସେଇଟା ବି କରିଦେବି। ଆମିଷ ଉପରେ ଆଉ ବେଶୀ କିଛି ମାନେ ମୋର ସେମିତି କରେନି ବି ନଲେଜ୍ ବି ବେଶି ନାଇଁ ତାପରେ କିନ୍ତୁ ସାଧା ଉପରେ ମୁଁ ଯେମିତିକି ଅଣ୍ଡା ତରକାରୀ କରିଦେବି, ଚିକେନ କରିଦେବି, ମଟନ ତ କେବେ କରିନି। ମୁ ନିଜେ ତିଆରି। ଆଉ ବାକି ଅଣ୍ଡା ତରକାରୀ ଏବଂ ଅଣ୍ଡା ଭଜିଆ, ଅଣ୍ଡା ବରା ଯୋଉଟା ଥାଏ ଆମର ସେଇଟାବି ମୁଁ କରିଦିଏ ବହୁତ ଭଲ ବି ଲାଗେ ଆଉ ଅଣ୍ଡା ଉପରେ ସବୁ ପ୍ରକାର ଆଇଟମ୍ କରିଦେବି।
ଆଉ ଆପଣଙ୍କ ଘରେ କଣ କେମିତି ସେମିତି ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି। ଆଉ ଆପଣଙ୍କ ଘରେ?
ହଁ! ଘରେ ସେମସ୍ତେ ଠିକ ଠାକ ଅଛନ୍ତି ଏବଂ ବହୁତ ଭଲ ଅଛନ୍ତି। ଆପଣ ମାନେ ସକାଳୁ କଣ କରି ଖାଇବାକୁ ପାଇଁ ପସନ୍ଦ କରନ୍ତି।
ହଁ ସକାଳେ ତ ବ ସାଧାରଣ ଅ ପଖାଳ ହେଲେ ବି ଚଳିବ, ଟିକେ ଉପମା ଆଉ ଏମତି ଲାଇଟ୍ ଖାଦ୍ୟ ମାଣ୍ଡିଆ ହେଲା। ଆଉ ଏଇ ଟାଇପ ର ରୁଟି, ଭଜା ଏଇ ଟାଇପ ର ଜିନିଷ। ଖାଇବାକୁ ଭଲ ଲାଗେ। ମୁଁ ଏବେ ଘରଠାରୁ ବହୁତ ଦୂରରେ ଅଛି। ତ ସେଥିପାଇଁ ଘରେ ବି ଫୋନ
ଆଚ୍ଛା ଆଛା।
ଏଇ ଟାଇପ ର କଥା ଆଉ, କଣ ଭାଇ କହିବି? ଏଣୁ ଘରକୁ ଦୂର ରହିଲେ ମଣିଷ କଷ୍ଟ ହୁଏ ଖାଇବା ପିଇବାରେ ଆଉ।
ହଁ! ଯେହେତୁ ଅ ତ ଘରେ ଥିଲେ ସମସ୍ତେ ତ ମା ମା ବା ବୋଉ ଯିଏ ବି ଥାଆନ୍ତି, ସିଏ ତ ସବୁ କରିଦଉଥିବେ କିନ୍ତୁ ଏଟା ବାହାରେ ରହିଲେ ସବୁ କିଛି କରିବାକୁ ପଡିବ। ଆଚ୍ଛା! ଠିକ ଅଛି! ମୁଁ ତାହାଲେ ଏବେ। ମୁଁ କଲ କୁ ସମାପ୍ତ କରିବା ଚାହୁଁଛି ବହୁତ ଭଲ ଲାଗିଲା ଆମ ସହିତ ତମ ସହିତ କଥା ହେଇକି। ଆଉ ଆଶା କରୁଛି ଆପଣଙ୍କୁ ଠିକ, ହଁ
ହୁଁ ହୁଁ ହଁ ଭାଇ ଧନ୍ୟବାଦ।